ହଁ, ଭାଇ।
ନାଇଁ, ନମସ୍କାର।
ନମସ୍କାର।
ହ ଭାଇ କଣ କରୁହନ୍ତି?
ନାଇଁ ନାଇଁ, ଜଷ୍ଟ ଗାଧେଇକିନା ଆସି
ହଉ ଭାଇ କଣ ଖାଉହନ୍ତି? ହ
ଭାତ ଆଉ ଡାଲି ଆଉ ଭଜା।
ତ ଆଉ କିଛି କୁହନ୍ତୁ, ଆପଣଙ୍କ ଦେହ କେମତି ଅଛି ଭଲ ଅଛି?
ହୁଁ।
ଘରେ ସମତଙ୍କର?
ହୁଁ, ଭଲ ଅଛି। ଆଉ ତମ ଦେହ?
ହଁ, ଭଲ ଅଛି ଭାଇ, ସୁସ୍ଥ ଅଛି।
ଉଁ ହୁଁ। ବର୍ଷା ତମ ଆଡ଼େ ଉଠେଇଛି ନା ହଉଛି?
ହଉଛି, ଟୁପୁ ଟୁପରୁ ମେଘ ହଉଛି, ତ ଲାଗି ରହିଛି ବର୍ଷା ଦିନ ଆସିଲାଣି। ସେ ରାତିଠାରୁ ସେମତି ତାର ଚଲେଇଛି ମେଘ, ବନ୍ଦ ହବାର ହିଁ ତ ନାହିଁ।
ହୁଁ।
ହ
ଆମ ଆଡେ ସକାଳୁ ଟିକେ ଟିକେ ମେଘୁଆ ପାଗ ହେଇଥିଲା।
ହଁ
ଆଉ ଏଇନେକା ତ ଦିନରେ ତ ଜୋରରେ ତାରିଲାଣି ଆଉ।
ଆପଣଙ୍କ ଆଡ଼େ ତ ତଳି ପଡିବଣି ଧାନ ପାଇଁ?
ହୁଁ, ହୁଁ। ହୁଁ, ସକାଳୁ ଯାହା ଭୋରୁ ଉଠିକିନା, ଦାନ୍ତ ଘଷିକି ଗାଧେଇ ଖାଇକିନା ଯାଇଥିଲି ବିଲ ଆଡେ। ତିନ୍ତି ତିନ୍ତି ସିଆଡ଼ୁ ଆଇଲି। ତଳି ବିଲ ଯାଇଥିଲୁ ବନ୍ଦେଇ ବନ୍ଦେଇ ନାଇଁ କି ନା ଦି ଜଣ ଯାଇଥିଲୁ। ସେ ଯାଇଥିଲା ତାଙ୍କ ବିଲକୁ ମୁଁ ଯାଇଥିଲି ଆମ ବିଲକୁ। ତ ବୁଲି ବୁଲି ଦି ଜଣାଆଙ୍କ ଆଇଲୁ ସାଢେ ଏଗାରଟା ବାରଟା ହବ। ତାପରେ କାଦୁଅ ହେଇଥିଲୁ ଗଲୁ ଗାଧେଇ। ଗାଧେଇ ପାଦେଇ କା ଏଇନିକା ଆଉଛୁ ଆଉ।
ଆ ଧାନ ଚାଷ ବିଷୟରେ ଆଉ କିଛି କହିବାକୁ ଚାହିଁବେ ଆପଣ?
ଧାନ ଚାଷ ତ ଏଇନିକା ଫାର୍ଷ୍ଟ ତଳି ପକେଇବୁ। ତା ଧାନ
ହୁ
ଆ ଏନକା ସାର ସୁରି ପଡିଚି କାଲି ପଅରଦିନ ଆଡକୁ ଆମର ସାର ପଡିଲା। ଏଇ ତିନି ଦିନ ହବ ତଳି ହେଇଗଲାଣି ତଥାପି ଚାଖେଣ୍ଡ ଚାଖେଣ୍ଡ।
ଆଜ୍ଞା।
ଆଉ ଏଇ ମାସଟା ଆ ଏଇ ମାସ ଯାହେଲେ ରୁଆ ଯିବ ଆଉ ଦି ଚାରି ଦିନ ଗଲେ ଫେଣି କାଲି ପର ଦିନ ଆଡକୁ ଟ୍ରାକ୍ଟର ଯିବ ସେଣି ଆଉ ସ ତାର ଟ୍ରାକ୍ଟର ଯିବ ନ ଟିକିଆ ଫାଷ୍ଟ ଯିବ ତାର ରୋଟର ତାପରେ କୋଡି ହଣା ଦିଅ କୋଡି ହଣା ସରିଲା ପରେ ଦି ତିନି ଦିନ ପରେ ତାରେ ଧାନ ରୁଆ ଯିବ।
ଆଜ୍ଞା ମୋର ଆଡେ ବି ଆମ ହାଡେ ବି ଆପଣ ଏମିତି ଯେପରି କହିଲେ କି ପ୍ରଥମେ ଧାନ ତଳି ଗୋଟେ ତାପରେ ଛଣା ହୁଏ ମାନେ ପାଣିରେ ବତୁରାଇ କି କିଛି ଦିନ ରୁହେ ଦିନ କି ଦି ଦିନ। ତାପରେ ଧାନ ଟିକେ ଗଜା ହବା ପାଇଁ ପାଣିରୁୁ ପଡାଯାଇ ଛଡା ହୋଇଚି ଅଖାରେ ଡିଜା ହେଇକି ଦିଆଯାଏ ଟାଇମ ବହୁତ ଲାଗେ।
ହୁଁ।
ତାପରେ ସେ ଗଜା ହୋଇଇସାରିଲା ପରେ ବିଲକୁ ସମତୁଲ ଭାବରେ ସମାନ କରିକି ଭିନ୍ନ ଭିନ୍ନ ତଳି ପାଇଁ ଭିନ୍ନ ଭିନ୍ନ ଜାଗା କରିକି ହିର ବନ୍ଧେଇକି ପାଣି ଟିକେ ଅଳ୍ପ ଅଳ୍ପ ରଖାଯାଏ ଆଉ ତାପରେ ଧାନ ଗଜାକୁ ଛିଞ୍ଚନ କରାଯାଇ ଧାନ ତଳି ଉଠେ। ତାପରେ ସାର ବି ପକାଯାଏ ଖତ ଯେପରିକି କହିପାରିବେ।
ହୁଁ।
ଯେ ଯେମିତି ପକେଇ ପାଇଲା। ତାପରେ ଏମିତି ତଳେ ଉଠିକି ଲୋକ ମଜୁରି ଆସ କି ଧାନ ଟ୍ରାକ୍ଟରରେ ଲୁଟର ହେଇକି ଏ ତ କାଦୁଅ ହେଇକି ତାପରେ ତଳି ହେଇସାଇଲା ପରେ ମୂଲିଆ ମାନଙ୍କୁ ଆଣିକି ଧ ରୁଆ ଯାଏ ଧାନ। ସେଟା ଏଵେ ଧାନ ତାର ବଢିକି ଗଛ ବଢିଲା ପରେ ଖରା ଏବଂ ପାଣି ସାହାଯ୍ୟରେ ସେ ବଢିକି ନିଜ ତା ନିଜ ଖାଦ୍ୟ ରୋଷେଇ କରେ ଉଦ୍ଭିଦ ଯେହେତୁ ସେ ନିଜ ପାଇଁ ନିଜେ ଖାଦ୍ୟ ରୋଷେଇ କରେ।
ହୁଁ।
ହାଲୋ
ଏବେ ତଳି ତୁଳା ତମର ପଡି ସାଇଲାଣି।
ଆଜ୍ଞା।
କେତେ କେତେ ତଳି ହେଲାଣି?
ତ ଆଙ୍ଗୁଳି ଲେଖାଏ ହେଇଗଲାଣି ଚାଖେଣ୍ଡେ ଲେଖା ଆପଣ ଯେମତି କହିଲେ ଚାଖେଣ୍ଡେ ଲେଖା ଆପଣଙ୍କର ହେଇଗଲାଣି ଏତେ ବି ବଡ ବଡ ହେଇନି। ଆଙ୍ଗୁଳେ ଲେଖା ହେଇଗଲାଣି।
ଉଁ ତମର ତେବେ ଏବେ ଏଇ ଦି ଚାରି ଦିନ ହବ ଏଇ ପାଣିରେ ପକେଇଚ ଆଉ।
ନାଇଁ ଚାରି ଦିନ ନାଇଁ ତ ଦଶ ଦିନ ପାଖାପାଖି ହେଇଗଲାଣି।
ନା ଏତେ ଦିନ ହବନି ଦଶ ଦିନ କେ ବହେ ତଳି
ଗଜା ଧାନ ପକେଇଥେଲନା ଯୋଉ ବ ଇଏ ଧାନ ପ୍ଲେନ ଧାନଟା।
ତ କହିପାରିବିନି ସେ ତ ବାପା ପକେଇଥିଲେ। ତ ମୁଁ ଖାଲି ଯାହା ଦେଖିବା ପାଇଁ ଯାଇଥିଲି ବିଲକୁ ଯାଇଥିଲି ହଣା ଗୋଟା କରିବା ପାଇଁ।
ଉଁ ହୁଁ ଯାହେଲେ ପାଞ୍ଚ ଦଶ ଦଶ ଦିନିକେ ତଳି ମାସେ ପନ୍ଦର କୋଡିଏ ଦିନ ପଚିଶ ଦିନ ଖଣ୍ଡେ ତଳି ଲାଗିବ। ତଳି ସାଙ୍ଗସାଙ୍ଗେ କିନା ତାର ବଢିଯିବ ତାର ଲୋକ ବୁଝାବୁଝି କରି ପାଣି ଲାଗିଲାଠୁ ରୁଅନ୍ତି ଆଉ
ହଁ।
ଆମର ଏତ ଲାଗିଗଲାଣି ପାଣି ଆମେ ରଜ ଫାଷ୍ଟେ ରଜ ଦିନ ଚାଷ କରିଦେଇଥିଲୁ ଲାଷ୍ଟ ରଜ ଦି ନ ଲାଷ୍ଟର ଆଜି ରଜ ସଇଲା କାଲି ରଜ ସଇଲା ବୁଧୁବାରେ ଏଇ ମଙ୍ଗଳବାରେ ବୁଧୁବାରେ ଦିନ ଆମର ପଡିଥିଲା ତଳି।
ହୁଁ।
ବୁଧୁବାର ଦିନ ପଡିଥିଲା ଆଜିିକି ହେଇଗଲାଣି ବହେ ଦିନୁ।
ପନ୍ଦର ଦିନି ଇଏ ପନ୍ଦର ଚାରି
ଓ ଭାଇ ତମ ମୁଗ ଯେପରି ବିରି ମୁଗ ବିରି ତ ଚାଷ ହଉଥିବ।
ହୁଁ ମୁଗ ଚାଷ ହଉଚି ହେରା ଖରାଟିଆ ଚାଷ ନା ଆଉ
ହଁ ସେ ତ ହେଇଥିବ।
ହୁଁ। ଧାନ ଧାନ ପ ସରିବ ଆମ ଆଡେ ନଈ ବଢି ଆସଚି ନଈ ବଢ଼ି ପାଣି ଯିବ ତାପରେ ଯାଇ ହବ ଖରାଟିଆ ଚାଷ ଖରାଟିଆ ଚାଷ ହେଲା ଠୁ ତାର କାଦୁଅ ତାର ଖରାଟିଆ ଚାଷ କରୁ ତାରେ ବିରି ମୁଗ ଚଣା କୋଳଥ ଯେ ଯାହା ପାରିବ ବୁଣି ପାରିବ ଆଉ
ଆଜ୍ଞା ଆମର ଆଡେ ବିରି ପ୍ରକାର ଧାନ ହୁଏ ତ ଆମ ଆଡେ ନଈ ପାଣି ଆସେନି। ଆମଆଡେ ଡାଳୁଅ ଧାନ ବି ହୁଏ ଖରା ଦିନେ ଲୋକ କରନ୍ତି। ଡାଳୁଆ ଧା ଡାଳୁଆ ଧାନ ହୁଏ ବୋଲି ପା ଆପଣ ଏଠି ଡାଳୁଆ ଧାନ ଅଛି ବୋଲି ଖରାଦିନେ ସେଇଟା ପ୍ରାୟତଃ ହୁଏ।
ହୁଁ ଆମ ଆମ ଆଡେ ଧାନ ଏ ସେଇ ଗୋଟେ ଆମର ଯାହା ବର୍ଷକୁ ଥରେ ଧାନ ଖରାଟିଆ ଧାନ ଟା କରୁ। ଆଉ ଏତ ଧାନ ନାହିଁ ପାଣି ପଶି ଯାଉଛି। ଶୀତ ଦିନ ଆହିଲେ ତ ଏଇତ ଆଉ ଦଶ କୋଡିଏ ଦିନ ଏଇତ ବର୍ଷା ହେଲା। ଧାନ ରୁଆରୁଇ ଆଉ ଆଠ ଦଶ ଦଶ ଦିନ ପରେ ଶ୍ରାବଣ ମାସରେ ଆମର ଗାଁ ଚାରିକର ପାଣି। ବର୍ଷା କମ୍ପଲସରି ବର୍ଷ ପା ମାନେ ଆମ ଗାଁରୁ ବାହାରିବାଟା ଅସମ୍ଭବ ମାନେ ଦୀପ ଯେମତି ଦୀପର ଘିଅ ମଝିରେ ଚାରିକର ଘିଅ ଦିଆ ଏଇ ଯୋଉ ଚାରିକର କବର ହେଇ ରହୁଛି ସେମତି ଆମ ଗାଁରେ ସେମିତି ମଝିରେ ଆମେ ଚାରିିକର ସେତି ପାଣି ଆମକୁ କଭର କରି ରହୁଛି।
ଆପଣଙ୍କ ନା ପୋଲ ଥିବ ରାସ୍ତା ଏତେ ବି ସୁବିଧା ନାହିଁ ବୋଧେ
ଅଛି ରାସ୍ତା ଅଛି। ଏ ରାସ୍ତା ଉପରେ ପାଣି ଚାଲୁଛି ଏଇ ବର୍ଷ ରାସ୍ତା ବ୍ରିଜ ଅଛି ଆମ ଗାଁକୁ ଯିବାକୁ ସେଥିପାଇଁ ଗୋଟେ ବ୍ରିଜ୍ ହେଇଛି। ଏ ବ୍ରିଜ ଉପରେ ତ ପାଣି କେବେ ଚାଲିନି, ବ୍ରିଜ୍ ଅଧା ଅଧା ହଉଛି। କିନ୍ତୁ ବ୍ରିଜ୍ ତ କେବେ ବୁଡିନି। ଆଉ କିନ୍ତୁ ନ୍ତୁ-ଉ-ଉ ଅସୁବିଧାଟା କଣ ରୋଡ୍ ଉପରେ ପାଣି ହେଇଯାଉଛି।
ଆଜ୍ଞା। ତ ଆପଣ ଯେମିତି କହିଲେ ଆମ ରାସ୍ତାରେ ପାଣି ହେଇଯାଏ, ଆମ ଗାଁରେ ବି ସେମିତି ପାଣି ହୁଏ। ତ ଏତେ ବି ପାଣି ହୁଏନି, ଏବେ ବନ୍ଧ ହେଇଛି ବୋଲି ଏତେ ପାଣି ଆସୁନି। ତ ଚାଷବାସ ଠିକଠାକ୍ ହେଇଯାଉଛି ଆମର।
ହୁଁ ହୁଁ। ଆମ ଗାଁରେ ତ ହେଇଗଲାଣି, ଚାଷ ଏ ହେଇଗଲାଣି। ଆଉ ଏଇନିକା କିଛି ଆଉ ଫସଲ ଫସଲ କରିହବନି ପାଣି ଯୋଗୁ। ଚାଷ ଲୋକ ଯାହା ଥରେ ଥରେ କରିକିନା ପକେଇ ଦେଇଛନ୍ତି ଚାଷ ସହିତ ଆମେ ଥରେ ଥରେ ବି କରିଦେଇଛୁ ନଈବଢି ପାଣିଟା ଆଉଛି ନା।
ଆଜ୍ଞା।
ଆଉ ଏଇନିକା କରିହେବନି, ଯାହା ଧାନ ଚାଷ ଏଇନିକା ଆଉ। କରାଯାଉଛି ଗାଁ ବା ହେକରେ ଯୋଉଗୁରା ବ୍ରିଜ୍ ଏକରେ। ଆଉ ବ୍ରିଜ୍ ଗାଁ ପାଖାପାଖି ଯୋଉ ବିଲ ଏଇନିକା ଆଉ କରିହେବନି କିଛି।
ହଁ ବ୍ରିଜ୍, ବ୍ରିଜ୍ ପାଖାପାଖି । କରିହବନି କାରଣ ସେ ବୁଡିଯିବ ସବୁ ଲସ୍ ହବ ସବୁ, କ୍ଷତି ହବ।
ଆଉ ପାଞ୍ଚ ଦଶ ଦିନ ପରେ-ଏ-ଏ ଏ ପାଣି ଲାଗିଯିବ ଏଇଟା ଆଗ ଏଇ ଯୋଉ କହୁନାହାନ୍ତି ଏଇ ଆ ପରମାସଟା ଯୋଉଟା। ଖୁଦୁରୁକୁଣୀ ମାସ, ଖୁଦୁରୁକୁଣୀ ଫା ହଁ ଫାଷ୍ଟ୍ ପାଳି ୟାଡି କୁ ଆମ ଗାଁ ଚାରିିକର ପାଣି, ଯାଇ ଗଣେଶ ପୂଜା ସଇଲେ ପାଣି ଛାଡିବ। ଦଶ ଦିନି, ବାର ଦିନି, ପାଞ୍ଚ ଦିନି, ସାତ ଦିନି, ଏମତି ପାଣି ରୁହେ। ତା ହେଲେ ଖୁଦୁରୁକୁଣୀ ଫାଷ୍ଟ ପାଳି ଆଡକୁ ନହେଲେ ଲାଷ୍ଟ ପାଳି ଆଡକୁ ଗାଁ ଭିତରେ ଟୋଟାଲ ପାଣି ଥିବ। ସେ ଯୋଉ ଫାଷ୍ଟ୍ ତା ଆଡକୁ ଲାଗିଗଲା ତାହେଲେ ଛାଡି ଯାଇଥିବ ସେ କେନା ଆଡକୁ ଯଦି ଲାଗିଗଲା ଥିବ।
ଆମର ଆଡେ ଆଡେ ପ୍ରଚୁର ବର୍ଷା ଯୋଗୁ ଆମର ଏଇ ପାଖାପାଖି ଦେବୀ ନଈ ଅଛି। ତ ଏଠି ପାଣି ବହୁତ ହେଇଗଲାଣି, ତ ଆମ ଗାଁଆ ଆଡକୁ ଏବେ ପାଣି ଆସିନି। ହଁ ଆଉ କିଛି ଦିନି ବର୍ଷା ଏମତି ଲାଗି ରହିଲେ ପାଣି ଆସିପାରେ।
ହୁଁ, ତମ ଗାଁକୁ କୋଉ ପାଣି ଯାଇଛି କୋଉ ପାଣି?
ହଁ ନଈପାଣି ତ ଗୁରେଇ ଥର ଆସିଛି। ବନ୍ୟା ବି ହେଇଛି ଆମ ଗାଆଁରେ, ଦେବୀ ନଦୀ।
କଣ?
ଦେବୀ ନଈ।
ଶୁଭିଲାନି।
ଦେବୀ ନଦୀ।
ହଁ ହଁ।
ଆଉ ସିଏ ଆସିକି, ବହୁତ କିଛି କ୍ଷୟକ୍ଷତି କରୁଛି। ବାତ୍ୟା ବି ଏବେ ତ ବହୁତ ହଉଛି, ଗଛଲତା ନାହିଁ ବୋଲି ଏବେ। ସବୁ ଲୋକ କାଟି ପକଉଛନ୍ତି, ଘର କରିବେ ବୋଲି।
ହୁଁ।
ହଁ ଏଇ ଯୋଗୁ ମୌସୁମୀ ଆଉ ଗଲାଣି, ଅସମୟରେ ବାତ୍ୟା ହଉଛି। ସମୟରେ ମେଘ ହଉଛି। ଏବେ ଅସହ୍ୟ ଖରା ବି ହେଇଥିଲା କିଛିଦିନ ତଳେ, ଖରା ଦିନରେ ଖରା ବହୁତ ହଉଥିଲା ଅସହ୍ୟ ଖରା।
ଆମର ଜଙ୍ଗଲୀ ଜାଗା କହିଲେ ଚଳିବ।
ଆଜ୍ଞା।
ଜଙ୍ଗଲ ଏରିଆ ନୁହେଁ, ଜଙ୍ଗଲୀ ଜାଗା କହିଲେ ଚଳିବ, କିନ୍ତୁ ଘର ଫର ଗଛ ଫଛ ଅଛି ପାଣି ଏପଟେ ମହାନଦୀ ଟା ଯାଇଚି। ରାମିଆଳା ଆଉ ବ୍ରାହ୍ମଣୀ ନଦୀ ପାଣିଟା ଯାଇଛି।
ଆଜ୍ଞା, ଆମର ଏଠି ଦେବୀନଈ ଯାଏ, ଆଉ ଦେବୀନଈ ଯୁଗୁରୁ ଆମ ବହୁତ କ୍ଷୟକ୍ଷତି ବି ହଉଛି।
ଆଉ।
ହଉ ଭାଇ ଆଉ କିଛି କହୁନ୍ତୁ।
ହାଲୋ।
ହାଲୋ।
ଆଉ କଣ କୁହନ୍ତୁ?
ଆପଣ ଏବେ ଖାଇସାରିଲେଣି?
ନାଇଁ ମୁଁ ଯାଉଛି ଖାଇବି, ତୋମେ ରହୁଛି ଆଉ।
ହାଲୋ।
ହାଲୋ।
ହ୍ୟାଲୋ।
ହଁ ଭାଇ କହନ୍ତୁ।
ତ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଏ ତିନି ଭାଇ, ବୋଉ, ଭଉଣୀ।
ତୋମ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି।
ଆପଣ ଏବେ କଣ ମାନେ ପଢୁଛନ୍ତି ନା କିଛି କାମ କରନ୍ତି? ନା କିଛି ଚାକିରି କରଚନ୍ତି ନା ବି ଆପଣ ଏବେ ତାହେଲେ ଶିକ୍ଷା ଗ୍ରହଣ କରୁଛନ୍ତି।
ଉଁ, ହୁଁ, ହୁଁ।
ତ ଆପଣଙ୍କ ଲକ୍ଷ୍ୟ କଣ ଅଛି ଆଗକୁ କରିବାର?
ସେମିତି କିଛି ନାହିଁ ଆଉ।
ତ ଯାହାବି କରିବାର ଅଛି ଲୋକଙ୍କ ମଙ୍ଗଳ କରିବାର ଅଛି। ଆଉ କେବ ପଇସା ବି ଇନକମ୍ କରିବାର ଅଛି।
ହଉ ଭାଇ ଟିକେ ରହୁଚି, କଲ୍ କଲେଣି ଜଣେ ଆଁ,।
ଆଜ୍ଞା।